ହ୍ୟାଲୋ।
ହଁ କୁହ।
କଣ ଆମର ହେଲା ଗ୍ରୋସରୀ ଦୋକାନ ବଡବାପାଙ୍କର ହେଲା ପରିବା। ଆଉ ହେଲା ମାମୁଁଙ୍କର ହେଲା ଫଳ।
ହଁ ବଢିଆ ଆଉ କଣ ଗୋଟେ ଠି କରିଥାନ୍ତ ସବୁ ସମସ୍ତେ ଯାହା ଦରକାର ଏକାତିରେ ଯାଇଥାନ୍ତେ ସବୁ କିଣିକି ଆସିଥାନ୍ତେ।
ଅ ହଁ।
ଉଁ ମାନେ ଯେ ବଡ ବାପା ଆଉ ବାବାଙ୍କର ଦୋକାନ କଣ ପାଖାପାଖି ନା ଦୂର?
ହଁ ହଁ।
ଆ ସି ବେଳରୁ ଭୁବନେଶ୍ୱରରେ ଥିଲେ ସେଠି ଆଉ।
ହଁ।
ଏଇଠି ବାପାଙ୍କର ମାନେ ଜେଜେଙ୍କର ଠାକୁ ସାଆନ୍ତଙ୍କ ନାଁରେ ଦୋକାନ୍ ଥିଲା ସିଏ ତାପରେ ଜେଜେ। ପୁଣି ସେଠି ରହିଲେ ପୁଣି ବାପା ଆଉ।
ହଁ। ମାନେ ବହୁତ୍ ପୁରୁଣା ଦୋକାନ ମାନେ ହ ବଣୀ ମାନେ ଲୋକ ପୁରା ଜାଣି ଯିବ୍ ଯାଇଥିବେ ଆଉ ଫେମ୍ ଫେମସ। ଦୋକାନ୍ ନାଁ କଣ?
ହଁ ହଁ ହଁ।
ଆଉ କଣ ଏତେ ଯୁ ଇଏରୁ ମାନେ ପୁରୁଣା ଯେତିକ ଗରାଖ ପୁରୁଣା ହିଁ। ରହି ରହିକି ହିଁ ଆସଥିବେ ଯେତେ ପରେ ପିଢି ପରେ ପିଢି ସମସ୍ତେ ଦୋକାନ ପୁରା ବି ଜନେସ୍ ଟା ଚଲେଇଚନ୍ତି ଆଉ।
ଜାଣଛି ଆଉ। ମୁଁ ଯଦି ପଢି ଯାଇଥାନ୍ତି ମୁଁ ଚଲେଇଥାଆନ୍ତି ଆମ୍ ପୁଅ କଣ କରିବ ସେ ଚଲେଇ ଚଲେଇ ଦବ ଆଉ।
ହଁ ହଉ ପୁଅ ତ ଅଛି ଆଉ ସେଥିରେ କଣ ଅଛି ସିଏ ବଡ ହଉ। ନା ବଡ ବାପାଙ୍କଘରୁ କଣ ମାନେ ସିଆଡେ ଆସନ୍ତି ଗାଁକୁ ନା କଣ?
ହଁ ଗାଁକୁ ଆସନ୍ତି ଛୁଟି ମୁଟି ରେ ରଜ ଦୁର୍ଗା ପୂଜା।
ହୁଁ।
ସେ ଆସନ୍ତି ଆଉ ବୁଲାବୁଲି। ଗୋଟେ ଦିନ ଦି ଦିନ୍ ପାଇଁ ଏମିତି ଆସନ୍ତି ଆଉ ଛୁଟି ତାଙ୍କର ବୁଧୁ ବାରିଆ ତାଙ୍କର। ବନ୍ଦ୍ ଥାଏ ହାଟ ବାଟ ବୋଧେ କି ଯୋଉଦିନ କିଛି ଦରକାର୍ ଥାଏ ଏମତି ଶ୍ରାଦ୍ଧ ହେଲା ଜେଜେଙ୍କର କି। ମାର ଜେଜେମାର କିଛି ହେଲେ ଆସନ୍ତି ଆଉ।
ମେନ୍ କଥା ହଉଚି ସେ ଏମତି ଦୋକାନ ମାନେ ଥିଲେ ଟିକେ ବାହାରୁକୁ ମାନେ ଯୁଆଡେ ବି ହେଲେ ଯିବାକୁ ଟିକେ ଅସୁ ବିଧା ହୁଏ କାହିଁନା ଛାଡିକି ଯାଇ ହୁଏନି ନା।
ଯାଇ ହବନି। ଯାହା ଯିବୁ ଗୋଟେ ଦିନ ମାନେ ସେଇଦିନ ସଖାଳେ ଯିବୁ ଆମେ ଫୁଣି ଆସିକି ରାତି ଭିତରେ ପହଞ୍ଚିବୁ।
ହଁ।
ଏବେ ତ ଆଉ ଟୋଟାଲି ଯାଉନୁ ଆଗୁରୁ ଜେଜେ ଥିଲେ ବାପାଙ୍କ ସହିତ ଜୁଆଡେ ଯାଉ ମାନେ ଯେମତି ଗୋଟେ ଦିନ ଯାଉ। ସେଇ ଗୋଟେ ଦିନରେ ଆସି ପହଞ୍ଚୁ ଏବେ ଜେଜେଙ୍କ ଗଲା ପରେ ତିନି ବର୍ଷ ହେଲା ଆଉ କୁଆଡେ ଯିବାର ଯିବ। ବିନା
ଉଁ ବଡ ବାପାଙ୍କ ଘର ମାନେ ସେଇଠି ଅଲଗା କରଚନ୍ତି ନା ସେଇଠି ମାନେ।
ନା ନା ଘର ମୋର କ କରିନାହାନ୍ତି ଏମିତି ତାଙ୍କର ଗମେଣ୍ଟ୍ ର ଘର। କଣ ଅଛି।
ହୁଁ।
ସିଏ ରହନ୍ତି ଘରଫର କରି ନାହାନ୍ତି କରିବେ।
ହଁ ମାନେ ଆସିଲେ ଖାଇବା ପିଇବା ସବୁ ମିଶିକି ସମସ୍ତେ କରନା କଣ?
ହଁ ହଁ ମିଶିକି ଖାଇବା।
ହଁ।
ସିଏ ଆସନ୍ତିନି କି ଗୋଟେ ଦିନ ବର୍ଷରେ ଥରେ ଦି ଥର ଏମତି ଗୋଟେ ଦି ଦିନ ଏମତି ଆସନ୍ତି କେତେବେଳେ ର
ହଁ ମାନେ ଏକା ସାଙ୍ଗରେ ବଡ ମା ତାଙ୍କ ଝିଅ।
ହଁ ବଡ ମା ଝିଅ ବେଶୀ ବଡପା ଆସଛନ୍ତି ମାନେ ଅଧିକ କିଛି କାମ ଥିଲେ ଅଁ। ଆଉ ବେଳେବେଳେ ଝିଅ ବି ଖାଲି ଆସେ ସିଏ ଟିକେ ବୁଲିବାକୁ ଇଚ୍ଛା ତାର ବେଶୀ।
ହଁ ଏଠି ଦିଦି ମାନେ ଅଛନ୍ତି ତାର।
ହଁ ସେ ଟିକେ ବୁଲିବାକୁ ଆସେ ତା ସହିତ ମୋ ମାମୁଁଙ୍କ ଝିଅଆସ। ସିଏ ବି ଗୋଟେ ତାର ମାମୁଁ ଘର ନାହିଁ ସିଏ ପଳେଇଆସେ। ତା ସହିତ ଟିକେ ମଜା ମସ୍ତି ହୁଏ ଆଉ ବାକି ବଡ ବୋଉଙ୍କର ସେଠି ତାଙ୍କ ମାନେ ତାଙ୍କ ମା ଅଛନ୍ତି ତ ସିଏ ନିଜେ ଟିକେ ଚଳିବା କଷ୍ଟ। ବୁଢୀ ହେଇଗଲେଣି ସେଥିପାଇଁ ସିଏ ତାଙ୍କ ସହିତ ରୁହନ୍ତି ଆଉ। ବେଳେବେଳେ ଆସନ୍ତି ଆଉ। କାମ ହିଁ ଥିଲେ କିଛି ବି ନଥିବ ନହେଲେ ଖାଲି ଝିଅ ନହେଲେ ବଡ ପଳେଇଆସନ୍ତି ଆଉ।
ହଁ। ଆଉ ସେ ମାମୁଁଙ୍କ ଝିଅ ମାନେ କଣ ବଡ ନା ସାନ ତମେ?
ମାମୁଁ ଙ୍କ ଝିଅ ସାନ ତାର କୋଉ କ୍ଲାସ ସିକ୍ସ ସେଭେନ ଝିଅର ବି ସେଇ
ନା।
ତମ ମାମୁଙ୍କର?
ହଁ ମୋ ମାମୁଁଙ୍କର ବ ବଡ ମାମୁଁଙ୍କର ଦିଟା ପୁଅ ତାପରେ ମଝିଆ ମାମୁଁଙ୍କର ଗୋଟେ ପୁଅ, ସାନ ମାମୁଙ୍କର ଗୋଟିଏ ଝିଅ।
ତାଙ୍କର ସବୁ ପୁଅ ନା ଯାହା ହଉ।
ହଁ ହଁ। ବଡ ମାମୁଁଙ୍କ ସାଙ୍ଗେରେ ଏତେ ଇଏ ନାହିଁ ସେ ଟିକେ ଏତେ ସେ ମାଇଁ ଟିକେ ଭଲ ନୁହଁ। ସେଥିପାଇଁ କି ତାଙ୍କ ସାଙ୍ଗରେ ଏତେ ଇଏ ନାହିଁ ମଝିଆ ମାମୁଁ ସାନ ମାମୁଁ ମାନେ ସବୁ କରନ୍ତି ମମିର ଯାହା ବିି ପର୍ବପର୍ବାଣୀ କରିବା କଥା ସେମାନେ ସବୁ କରନ୍ତି। ମଝିଆ ମାମୁଁ ସାନ ମାମୁଁ ସେମାନେ ମିଶିକି ଅଛନ୍ତି।
ହୁଁ।
ବଡ ମାମୁଁ ମାନେ ଅଲଗା ହେଇଯାଇଛନ୍ତି।
ହୁଁ।
ହଁଊ ସେ ସେଥିପାଇଁ କି ସେ ମଝିଆ ମାମୁଁ ଆଉ ସାନ ମାମୁଁ ମିଶିକି ଅଛନ୍ତି ମମିର ଯାହା ମାନେ ଯଉ ପର୍ବ ହୁଏ ଯଉ ରଜ ଦୋଳ, ସାବିତ୍ରୀ ଯଉ ଦିଆ ହୁଏ ସବୁ ସେଗୁଡା ସବୁ ମ ମାନେ ମଝିଆ ମାମୁଁ ସାନ ମାମୁଁ କରନ୍ତି।
ବଡ଼ କିଏ ତମ ମେ ମାନେ ପ୍ର
ନା। ହଁ ନାଇଁ ମୋ ବଡ ମା ମାନେ ବଡ ମାମୁ ବଡ ତାପରେ ତାପରେ ମଝିଆ ମାମୁଁ ତାପରେ ହଁ ହଁ ଏଠି ବଡ ବୋହୁ ହେଇଯାଇଚି। ନହେଲେ ଆଗ ଦି ଜଣ ମାମୁଁ ତାପରେ ମୋ ମମି ତାପରେ ସାନ ମାମୁଁ।
ବଡ ମଝିଆ ମାମୁଁଙ୍କ ପୁଅ ତ ଆମଠା ମୋଠୁ ବି ସାନ କିନ୍ତୁ ସିଏ ତ କ ତାର ମାନେ ସବୁ ଚିନ୍ତା ସବୁ ଇଏ ତାର ସବୁ ଗୁୁରା ବଡ ପିଲାଙ୍କ ଭଳିଆ ସିଏ ମାନେ ଆମକୁ କହିବ ତମେ ମାନେ ଛୁଆ ତମେ କିଛି ଜାଣିନ।
ହଁ।
ସେ ତାର ମାନେ ଦୁନିଆ ଇଏ ଉପରେ ଏତେ ଜ୍ଞାନ ସେ ମାନେ ମୁଁ ବି ତାକୁ ମାନେ। କହିବ ହଁ ତୁ ଭାଇ ବଡ ମୁଁ ସାନ।
ସିଏ କହିବ ତମେ ସବୁ ଛୁଆ ହଁ। ସେ କହିବ ତମେ ଛୁଆ ଗୁଡାକ ତମେ କିଛି ଜାଣିନ। ଟୋଟାଲି ଆମକୁ ବଡ ପିଲା ବୋଲି ଭାବିବ ହିଁ ନାଇଁ ସେ, କହିବ ବୁଲେଇକି ଫୋପାଡି ଦେବି କଚାଡି ଦେବି।
ଆମ ପୁଅ ସେମିତି ଟେକି ବୁଲିକି କଚାଡି ଦବ ଖଟରେ
ମତେ ବହୁତ ଚିଡା ଲାଗେ, ସେ ଚିମୁଡିବ ମତେ ସବୁବେଳେ ଲାଗିବ ମତେ ଭାରି ଚିଡା ଲାଗେ।
ହୁଁ?
ମୋ ଦେଇ ର ଭଲ, ତାର ଭଲ ସେ ମାଡ଼ ଗୋଳ ଲାଗିବେ।
ହୁଁ। ହୁଁ ସିଏ ସେମିତି ତାର ମାନେ ଦୁନିଆ ଦେଶ, ମାନେ ତାର ସବୁ ଉପରେ ବହୁତ ଜ୍ଞାନ। ହଁ ସିଏ ସବୁ କଥାରେ ଜ୍ଞାନ ଦେଇଦବ ମୁଁ କହିବି ତୁ ଜ୍ଞାନ ଦେନା।
ସେ ଯୋଉ ବି କଥାରେ ହଉ, ପାଠ କଥାରେ ହଉ ମାନେ ଯୋଉ ବି ଗୋଟେ କଥା କହିଦଉ ସେ ତାପରେ ସେଇ ଜ୍ଞାନ ଦେଇଦବ ସାଙ୍ଗେ ସାଙ୍ଗେ, ମୁଁ କହିବି ଥାଉ ତୁ ତୋ ଜ୍ଞାନ ଦେ ନା।
ସେ ବାହାରେ ପୁଅ ପିଲା ବେଶୀ ବୁଲନ୍ତି, ତାଙ୍କର ବେଶୀ ପୁରା ଜ୍ଞାନ। ଟିକେ ବେସି ବାହାରେ ମିଶା ମୁଶି କରନ୍ତି ତ ନହେଲେ ଆମ ପୁଅ ହରା ସେମିତି।
ସେ ତାଙ୍କର ଅଛି ଗୋଟେ ଗ୍ରୁପ, ମାନେ ତାଙ୍କ ଗାଁ ର ଗୋଟେ ମାନେ ଟ୍ୟାଲେଣ୍ଟେଡ ବଏଜ୍‌ ମାନେ ଏମତି ଗୋଟେ ଗ୍ରୁପ ବନାହେଇଛି ତାଙ୍କ ଗ୍ରୁପ ରେ ସବୁ ସବୁ ବଢିଆ ପାଠ ପଢୁଛନ୍ତି ସେ ଗାଁ ରେ ମୁଁ କହିଲି ଆମ ଗାଁ ରେ ଏତେ ଭଲ କହି ପଢୁନାହାନ୍ତି। ତାଙ୍କ ଗାଁ ରେ ସବୁ ବଢିଆ ପୁଅ ପିଲା ଗୁଡାକ ହେଲେ ବି ମାନେ ବଢିଆ ପାଟି
ହଁ ହଁ। ଥାନ୍ତି ଗୋଟେ ଜାଗା ରେ। ପୁଅ ପିଲା ଙ୍କ ନଲେଜ ବହୁତ ମାନେ ସବୁ ଆଡୁ ଜ୍ଞାନ ଟାଣି ଟୁଣିକି ନେଇଆସିବେ। ବାହାରେ ମିଶିବେ ସମସ୍ତଙ୍କ ସହିତ।
ହଁ। ହଉ ତମ ଭାଇ ଆଜି ଯାଇ ଟ୍ୟୁସନ ହୁଅନ୍ତି ନା କଣ ପା? ନାଁ ହଷ୍ଟେଲ୍ ରେ ସେ ରୁହନ୍ତିି।
ହଷ୍ଟେଲ ହଷ୍ଟେଲ।
ହୁଁ।
ଇଏ ଘରେ ଥିଲେ ଭଲ, ଏଇ ଗୋଟେ ଆଣିକି ଖାଇବା ପିଇବା ଯା ଦବ ଆମେ କୁଆଡେ ଯାଉନା। ସେ ଆଣିକି ଦବ ଯାହା କହିବି ନିଜେ ଆଣିକି ଖାଇବ ଆମକୁ ଆଣିକି ଦବ। ସେଇଟା ଗୋଟେ ମଜ୍ଜା। ହର ହ ଆଉ ତ ମୁ ଦ ମାଡ଼ୋ ଲାଗେନା ମତେ ବହୁତ୍ ଚିଡା ଲାଗେ। ମୋ ଭଉଣୀ ଥିଲେ ମାନେ ବଡ ଭଉଣୀ ସେ ଦିଜଣ ପୁରା ମାଡ ଗୁଳ ଲାଗିବେ ଯୋର୍ ଦାର୍।
ହୁଁ। ଉଁ ଏମାନେ ହଷ୍ଟେଲ ରୁ କେତେବେଳେ ଆସନ୍ତି ନା କଣ?
ହଷ୍ଟେଲ ରୁ ଏମିତି ସେଇ ଛୁଟି ମୁଟିରେ ଯା ଆଉ।
ହୁଁ।
ଏଇ ରଜ ଛୁଟି ରେ କେତେ ଦିନ ତାଙ୍କର ଅନଲାଇନ ଯୋଉ ଅଧିକ ଖରା ହେଲା ଛୁଟି ହେଇଗଲା। ଗୋଟେ ମନ୍ଥ ଭଳିଆ ଅନଲାଇନ୍ କ୍ଲାସ ବି ହଉଥିଲା ଆଉ ସେଟା ଅନ୍ଲାଇନ୍ ବେଶି ହୋଉଥିଲା।
ହଁ ଫୋନ୍ ତ ସେଠି ଆଲାଉ ନାହିଁ ସେ ଘରେ ଯାହା ଗଲି। ଅନ୍ଲାଇନ୍ କ୍ଲାସ କରୁଥିବେ ଆଉ।
ହୁଁ। ସେଇଠି ମୁଁ ରହୁଥିଲି ତ ସେଇ ଜାଗାରେ ସେଇ ପାଖରେ ତାପରେ ପୁଣି ମେସରୁ ସେଇଠି ରହୁଥିଲି, ପୁଣି ସିଏ ବି ସେଇଠି ପାଖପାଖି ରହିଲା, ସେଠି ବି ମୋ ଦାଦାଙ୍କର ଆଉ ଗୋ ଟେ ମାନେ ମୋ ସାନ ଜେଜ ତାଙ୍କ ପୁଅ ବି ସେଇଠୁ ରହୁଛି, ସେ ବି ନିଟ ମିଟ ପାଇଁ କୋଚିଙ୍ଗ ନଉଛି, ସେ ବି ନଉଥିଲା ସେଟି ପ୍ଲସଟୁ କରୁଥିଲା, ତାପରେ ନିଟ ପାଇଁ କୋଚିଙ୍ଗ ନଉଛି। ପି ବି ଅଛି ତା ପାଖରେ ଫୋନ ଅଛି, କେତେବେଳେ କେମିତି ତାସହିତ କ ତାଠୁ ଆଣି କଲ କଥା ହେଇ ଯେ ମୁଁ ତାର ତାଙ୍କ ଝିଅ ବି ଆଉ ଗୋଟେ ସେଓ ରହୁଛି ମୁଁ ଯୋଉଠି ରହୁଥିଲି ଯୋଉ ମେଶ ରେ।
ହଁ।
ଟିକେ ପଲଚା ହେଲା ବେଳକୁ ସିଏ ଅଛି ତ ଆଉ, ହଁ।
ଉଁ, ଏମ୍ ସେଠି କଣ ହଷ୍ଟେଲ ମାନେ ଖାଇବା ଦିଅନ୍ତି?
ହଁ, ତାଙ୍କ ହୋଷ୍ଟେଲରେ ଖାଇବା ଦିଅନ୍ତି। ଓହୋ, ତାଙ୍କର ବନା ବିଏ।
ହଁ।
ତାଙ୍କ ମେସରେ ଆମେ ଖାଲି ଯାଉ ଜଉଠି ହୋଟେଲ ରୁ ଯୋଠି ଯା ମଗା ହୁଆ ଆମ ଇଚ୍ଛାରେ।
ହଁ।
ମୁଁ ତ ସବୁଆଡୁ ଅଲଗା ଲଗାକାହିଁକି କେତେବେଳେ ମୋର ରୁଟି ଖାଇବି ବିରିୟାନୀ ଟା ଭେଜ ବିରିୟାନୀ ଟା ହେଲେ ଭଲ। ଆଉ ନହେଲେ କେତେବେଳେ ପଖାଳ, କେତେବେଳେ ଗରମ ଭାତ।
ହଁ।
ହୁଁ, ହଉ ଆଉ।
ହଉ ହଁ ରଖ।